ହ୍ୟାଲୋ
ହୁଁ
ହୁଁ ଆଜି କଣ ଖାଇଛ! ମାନେ ଆଜି କଣ ଖାଇଛ?
ଆଜ୍ଞା ଚା ବିସ୍କୁଟ ଖାଇଛି ଆଉ କିଛି ଖାଇନେଇଁ।
ଅ ହଁ ଆଉ ଯାଧେଇଛି ଭାତ ମୁଁ ସେଇ ଚା ଗାଣ୍ଠିଆ ଆ ଆଉ ନିମିକି ପଚେଇ ଖାଇଛି।
ଏ ବାପ ଏତେ କଥା।
ହ
ଆମର ଆଜି ପା ନଥିଲା କିଛି ଖାଲି ବିସ୍କୁଟ ଖାଇଛୁ ଆଉ।
ବିତୁଟ୍ ଖାଇନେ ମତେ ବାନ୍ତି ହଉଥିଲା ବାନ୍ତି ହେଇଯାଉଛି। ପେଟ ଗରମ ଅଛି ନା ସେଇଥି
ବିସ୍କୁଟ ଚା ବିସ୍କୁଟ ବି ଖାଇବା କଥା ନୁହେଁ।
ହୁଁ ମୋ ପୁଅ ଚାଲି ଚହିଲା ମାମା ଚା ମତେ ଦୋବୁନୁ ହେଲା ଫୁଲ୍ ଜିନିଶ ହେରା ଦେନେ ମୋ ଦିହ ଥର୍ ଖରାପ ହବ ତା ବାପା ତୋଉଛନ୍ତି ଦେଖିଲ ମୋ ପୁଅ କେମିତି ତମକୁ ବୁଝଉଛି।
ହୁଁ ବାପ ଛୋଟ ଛୁ ଛୁଆ ତ ଆଜିକାଲି ଛୁଆ ଆମକୁ ବୁଝେଇବେ ସେ ତାଙ୍କୁ ଆମେ କଣ ବୁଝେଇବା
ଆଉ ବାଲା ମାମା ଆମେ ଚିଚେନ ଥାଉଛନ୍ତି ଆମ ଝିଅ ପ୍ରତି ଭଲ ନୁହଁ ଆମର ଯେତିି ଚିେନ ାଇଲେ ଭଲ ଦେଶୀ ଚେନ ହେଲେ ଇଣ୍ଡନ ଦିଆ ହଉନି ଆଉ ଚେନଲେ ଇନ ଦିଆ ହଉଛି ଏଗା ାଇନା ଆମ ହାତ ପ୍ରଭସ ପଡୁଛି ହାତ ଚନି ନଷ୍ଟ ହେଇଯାଉଛି ତାଙ୍କ ଉୁଲିଲେ ପାାତ ପୋଳା ହଉଛି ତ
ହୁଁ
ତାହେଲେ ମତେ ଆଉ ଚତେନ ଦବନ ଯେତିକି ଚେନ ଦବ ମାନେ ଯେତିକି ଅଣ୍ଡା ଦବ ଆ ଆଇଁ ତ ଛାରି ଦଉନାହାନ୍ତି ଆମର ତ ଆଇଁ ତ ମଥା ହେଇନ ଭଲ ହୁଅନ୍ତା
ହୁଁ ନା ଆଇଁଷ ଟା ଖାଇଲେ କିଛିଟା ଆବଶ୍ୟକ ମିଳୁଛି ଆମକୁ ପ୍ରୋଟିନ
ହୁଁ
କିନ୍ତୁ କଣ କହିଲ ହୁଁ ହୁଁ ବେଶୀ ଜିନିଷ ଟା କିନ୍ତୁ ଦେହ ପାଇଁ ବେଶୀ
ହୁଁ ହ
ଆଉ କଣ ରୋଷେଇ କରିବାଜି
ଆଜି ଭେଣ୍ଡି ଜୋତା ଭା ଦମି ଆଉ ବାଇଗଣ ଆଡରୁ ପାଣି ପାଣି ହଥିଲା ସରିନି ଦିଟା ଚର୍ଦରିୀ ଅଛି ଭାଜୁଚି। ତାୱାରେ ବମ୍ଫେଇକି ତାୱାରେ ଟିକେ ଭାଜିମି।
ହୁଁ ହୁଁ।
ହ
ଓହୋ ହଁ ଭଲ କଥା ଆମର ଆଜି ଆଜି କିିବାର ସୋମବାରେ ଆଜି କଣ ଆଇଟମ ହବ ମୁ କିଛି ଭାବିନି। କଥା ହେଇକି ଗଲେ ଦେଖିବା କଣ ପରିବା ଥିବ ଦେଖିକି କଟାକଟି କରିବା ଆଉ।
ଖାଦ୍ୟ ଦିଟା ହେଲେ ଭଲ ହୁଅନ୍ତା।
ହଁ ଆଜି ତ ଶାଗ ଟା କମ୍ପଲସରି ହବ କଣ ପାଇଁ କହିଲ ଆଜି ସାଧା ବାରଟା।
ହଁ ସୋମବର ଆଜି ପା କି ପୂର୍ନିମା କଉଛନ୍ତି ବା ଚନ ପିନମ ନା ତଣ ହଁ ଦୋ ମ ପିଆଜ ଲଠୁନ ଖାଇବେନି ତ ଏଇ ପନିର ତା କେମିତି ଅଥ ଲିଖିବନି
ପନିର ନା ତମେ ଶିଖିନ କି?
ନାଁ ବା
ଓ ହୋ।
ଏମିତି ପନିର ଟା ଆଜି ଆଣିି ଚାତି ତେଲରେ ଭାଜିବ ନା ମାନେ ଟଙ୍କା ପନିର ସେମିତି କ
କଚା ପନିର ମାନେ ଘରେ ବନେଇବ ନା କିଣିକି ଆଣିବ?
ନା ନା ବନେଇବି ନା।
ବନେଇବ ତମର ଗାଇ ଅଛି?
ନା ତିିନିିବି ନା ପନିର ଟା କିଣି କି ଆଣିବି। କେମିତି ଚଷ୍ଟା କରୁଛନ୍ତି
ଏଇ ଯୋଉ କଞ୍ଚା ଲୋକ ତମେ ଯଦି କିଣିକି ଆଣିବ ପ୍ୟାକେଟ ମିଳୁଛି ଯେ ସେ ପକେଟରେ ଯଦି କମ୍ ପଇସା ମୁଁ ଭାବି
ହଁ।
ନ
ହଁ।
ପନିର ଟା ଆଣିବ ପିସ୍ ପିସ୍ କରିକି
ହଁ
ତମେ ଯେତିକି ଗ୍ରାମ କରିବ ତମେ ଦୁଇଶହ ଗ୍ରାମ କର କି ଅଢେଇଶହ ଗ୍ରାମ କର।
ହଁ ଅଁ
କାଟି ଦେଇକି ତାକୁ ଟିକେ କଡେଇ ଗରମ କରିକି ତେଲ ଟିକେ ତାତିଲେ ପକେଇଦବା ବେଶୀ ଭାଜିବନି, ଟିକେ ଟିକେ ଭାଜି ଦେଇକି ବାହାର କରିଦେବା। ଆମେ କଣ କରିବା ଚିଲି ପନିର ନା ଏମିତି ପ୍ଲେନ
ପ୍ଲେନେ କରିମି ନା
ଓହୋ ହଉ ଆଉ ପନିର କୁ ଟିକେ ଭାଜିଦବ ଚାରୁମଗଜ ଅଛି ନା?
ହଁ ଅ ଅଛି, କାଜୁ ଅଛି।
ହଁ କାଜୁ ପକେଇ ଦେଲେ ଆହୁରି ଟେଷ୍ଟ। ଆମର ବା କାଲି କରିଥିଲୁ ନା ଆମର କାଲି କାଜୁ ପକେଇ କରିଥିଲୁ ପୋଟଳ କରୁମା ଟା। କାଜୁ ଆଉ ଚାରୁ ମଗଜ ପକେଇକି।
ପୋଟଳ କୁରୁମା ଟା କେମିତି ତାଦୁ ପତଉଛୁ?
ସେଇ ପୋସ୍ତରେ କାଜୁ ଦିଟା ବତୁରେଇ ଦଉଚୁ, ବାଟି ଦଉଚୁ ଆଉ ପୋସ୍ତ ଟିକେ ଅଳ୍ପ ଥିଲା ତ ଚାରୁ ମାଗଜ ଟିକେ ଅଳ୍ପ ଥିଲା ତ
ହୁଁ
ସେଇଥିପାଇଁ ଆଉ ପକେଇକି ବାଟି ଦେଇଥିଲି, ପୋଟଳ କୁରୁମା ଟା କାଲି ଆମର ଶାଶୁ କରିଥିଲେ ବଢ଼ିଆ ଟେଷ୍ଟି ହେଇଥିଲା କିନ୍ତୁ ହୁଁ।
ହଁ ଅଁ
ପୋଟଳକୁ କୋଉଟା ତମକୁ, କହିବି ତମକୁ, ପନିର ଟା ତ?
ଆଁ ପନିର ଟା ତ ତାପରେ ପୋଟଳ ଟା କହିବ।
ଓ ହୋ ହଁ ହଁ।
ପନିର ଟା ପା କହିଲି ତେଲରେ ଇଏ କରିଦବ, ତାପରେ ମସଲା ଆମର କରିଦେଇଥିବ ପିଆ ସେଇ ଅଦା ରସୁଣ ପେଷ୍ଟ କରିଦେଇଥିବ। ଆଉ ରସୁନ ପେଷ୍ଟ କରିଗି ତାକୁ ରଖିଦେଇଥିବ, ତାପରେ ତେଲକୁ ପକେଇବ ଯୋଉ କଣ କହୁଥିଲି କହିଲ?
ତେଲରେ ପିଆଜ ପକେଇଦବ, ତାପରେ ପିଆଜ ଟା ପୁରା ଭାଜି ହେଇକି ତେଲରେ ପୁରା ନରମ ହେଇଯିବ ଯେତେବେଳେ ତାପରେ ତମେ ପକେଇବ କୋଉଠି କହିଲ ଅଦା ରସୁଣ ପେଷ୍ଟ ଟା ପକେଇକି ଆଉ ତେଲରେ ମସଲା ଟାକୁ କଷିବ, ଆଉ କିଛି ପକେଇବନି ତାପରେ ମସଲାଟା ରୁ ପୁରା ପାଣି ମରିକି ମସଲା ଟା ପାଗି ହେଇଯିବ ତାପରେ ତମେ କଣ କରିବ କହିଲ? ତାପରେ ଲୁଣ ପକେଇଦବ, ତାପରେ ହଳଦୀ ଲଙ୍କାଗୁଣ୍ଡ, ଧଣିଆ ପାଉଡ଼ର, ଯାହା ପନିର ମସଲା ତାପରେ ସବୁ ପକେଇବ କିନ୍ତୁ ପାଣି ଦେଇନଥିବ ସବୁ ପକେଇଦବ। ଗରମ ମସଲା ଟିକେ ବି ପକେଇଦେଲେ ସେତେବେଳେ ଚଳିବ, ପକେଇକି ସବୁ କହିଲି ନାଁ ଆମର କସିିଦବ।
ହଁ ଅଁ
ତାପରେ ପାଣି ଦେଇଦବ, ଭଲକି ଟିକେ ମସଲା କସି ଡାଲଚିନି ଗୁଜୁରାତି ତମେ ତେଲରେ ପକେଇ ଦେଇଥିବ ଆଗେ ପିଆଜ ପକେଇକି ପକେଇଲେ ବି ହବ।
ହଁ ଅଁ
କରିଦେବା ମସଲା ଟା, ଟମାଟୋ ଟା ଅପସନ ଅଉଛି ତୁମେ ଚାହିଁଲେ ପକେଇ ପାରିବ ନ ପକେ ନ ଚାହିଁଲେ ବି ପକେଇବ
ହଁ ଅଁ
ପକେଇଲେ ଟିକେ ଖଟାଳିଆ ଲାଗିବ ଟିକେ ଟେଷ୍ଟ ନହେଲେ ନାଇଁ ନ ପକେଇଲେ ଚଳିବ। ଆଉ ଚାରୁ ମଗଜ ଆଉ ଯଦି କାଜୁ ବି ଅପସନାଲ ଯଦି ପକେଇବ ଚଳିବ ନ ପକେଇଲେ ବି ଚଳିବ। ପକେଇଦେଲେ ବି ଟିକେ ଟେଷ୍ଟ ଆସିବ ବେଶୀ। ପକେଇକି ତାକୁ କ'ଣ ବତୁରେଇ ଦେଇଥିବ ତାକୁ ଟିକେ ଗ୍ରାଇଣ୍ଡିଙ୍ଗ କରିଦବ। ମସଲା ଟା ହେଇ ଆସିଲା ବେଳକୁ ତାକୁ ସେଇରା ପକେଇଦବ। ପକେଇକି ପାଣି ଦେଇଦବ। ପାଣି ଦେଲା ପରେ ଯେତେବେଳେ ପାଣି ଟା ଫୁଟିବ ସେତେବେଳେ ପନିର କାଢିବ ଝୋଳ ବେଶୀ କରିବନି ଟିକିଏ। ଜୁକିଜୁକିଆ ଟାଇପ ର ଯେମିତି ଆଳୁ କଷା ହୁଏ ସେଇଭଳିଆ। ଗରମ ମସଲା ପକେଇଦବ ଧଣିଆ ପତ୍ର ପକେଇଦବ। ଆଉ ହେଲା ଆଉ କ'ଣ? ଆ ପୋ ଟଳ କୁରୁମା ବି ସେଇ ସେମ୍। ଏଇଆ ଗୋଟେ ପୋଟଳକୁ ଦି ପିସ୍ କରିବ ବେଶୀ ପୋଟଳ ଟାକୁ ପୁରା କଡ଼କଡ଼ କରିଦବନି ଟିକେ କଞ୍ଚା କଞ୍ଚା ଥିବ। ପୋଟଳ ସିଝି ଯାଇଥିବ କିନ୍ତୁ ପୁରା ନାଲି ପଡ଼ିନଥିବ ତେଲରେ ପୁରା ଛାଣିଦବ। ପୋଟଳ ଛାଣିବ ଯେ ମାନେ ପୁରା ତମେ କହିବ ମୁଁ ପୁରା ନାଲିକୁ ପକେଇଦେବି ସେମିତି ନୁହେଁ।
ହେଟା ପିତା ନାଗିବ।
ପିତା ନାଗିବ ସେଟା ଟେଷ୍ଟ ଲାଗିବନି। କଞ୍ଚାଳିଆ ଥିବ ତ କହିଲି ପୁରା ସିଝି ଯାଇଥିବ କିନ୍ତୁ ପୋଟଳଟା ଯିଏ ଦେଖିବ କହିବ ଏଟା ଭାଜି ହେଇନି। କିନ୍ତୁ ପୋଟଳ ଟା ପୁରା ସିଝିଥିବ ସେଇ ଟାଇପର ଟିକେ କରିବ। ତାକୁ ଡେ ସେମ୍ ଯେମିତି କହିଲି ମସଲା ସେମିତି କାଜୁ ଚାରୁମଗଜ ପେଷ୍ଟ ପକେଇବ। ଏଇଅ ଟମାଟୋ ଟା ପଡିବନି ନା କ'ଣ? କି ହଁ, ପକେଇ ପାରିବ। ସେଇ ସେମ ଟାଇପ ର ହବନି, ଯୋଉ ଭଳିଆ କହିଲି ତାଠାରୁ ଯୋଉ ପୋଟଳ କୁର୍ମା ଟା ସେଇଭଳିଆ। ଏଠି କେବଳ ପନିର ପଡିବ। ଏଠି ପୋଟଳ କୁର୍ମା ରେ ପୋଟଳ ପଡିବ।
ହୁଁ।
ଆମ ବାଡିରେ ଗୋଟେ ଗଛ ଅଛି ତ ସେଇଥିରେ ଖଣ୍ଡେ ଆଠ ଦଶଟା ଫଳି ଥିଲା। ସେଇଟା ଆଣିଥିଲେ ଆଉ ଆଣିଥିଲେ ଆମର ବି ଆସିନି। ହୁଁ, ଦେଶୀ ଆମ ହଁ, ଆମର ତ ସବୁବେଳେ ଦେଶୀ ଜିନିଷ ଖାଉଛୁ ଆଉ ଆମ ବାଡିରେ ସବୁ ପରି ପନିପରିବା ଫଳୁଛି ଯେ ଆମେ ବେଶୀ କିଣୁନୁ ଆଉ। ତମର?
ଆମର ବାରିରେ ଯଉ ଜହ୍ନି ହେଇଥିଲା ଜହ୍ନିଗୁଡ଼ା ମୁଁ ତୋଳୁନି, ଜହ୍ନି ଦି ତିନିଟା ଆଣିଥିଲେ ତାକୁ ମୁଁ କ'ଣ କଲି ନା ଆଉ ଟିକେ ହାପ ରେ ଟିକେ ପାଣି ଦେଇକି ତାକୁ ସିଝେଇଦେଲି, ସିଝେଇଦେଇକି ତାକୁୁ ବାହାର କରିଦେନି। ବାହାର କରି ଦେଇକି ଥୋଇ ଟିକେ ତେଲରେ ଟିକେ ଏମିତି ଏମିତି ଭାଜି ଦିଏନି ଭାଜି ନେ ବି ଏତେ ନୁହଁ ଏ ପକେଇନି ଉଠେଇନି। ତାପରେ ତାଠୁ ଦ ଅଦା ଆଉ ପିଆଜ ପିଆଜ ପଲେଇନି ଖାଲି ଅଦା ଯୋଉ ଇଏ ଜିରା ଆଉ ପୋସ୍ତ ଆଉ ଧଳା ସୋରିଷ ଆଉ ଚାରୁମଗଚ ଏଇ ଜହ୍ନି ପୋସ୍ତ କରନ୍ତି ଯଉ।
ଓହୋଃ! ଜହ୍ନି ପୋସ୍
ତାକୁ କରିକି ତା ଉପରେ ଦିଟା କାଜୁ କୁ ଛୁରିରେ ତାକୁ ଟିକି ଟିକି କରିଦେଲି ଆଉ ଯୋଉ କ୍ଷୀରିରେ ପୋସ୍ତ ବନେଇଲା ଯୋଉ ଆମ୍ବିଳା ଆମ୍ବିଳା ନାଗିଲା କ'ଣ ଯୋଉ ପଡେ?
କ୍ଷୀରିରେ?
ହଁ, ଯୋଉରା ଆମ୍ବିିଲା ଆମ୍ବିଲା ନାଗେ।
ମିଲକ ମେଡ୍?
ନା ଲୋ ଏଲୋ ବାଦାମଭଳିଆ ସେରା ଆମ୍ବିଳା ଉଁ ସେଟା ଦୁଆ ନା ଯ
ଏଇ ଯଉ ଇଏ କିସିମିସି
ହଁ, କିସିମିଶି ତାକୁ ଟିକେ କାଟି ଦେନି କାତି ଦେଇକି ତାକୁୁ ରଖିଦେନି। ଆଉ ଆଉ ଯୋଉ ବିଲାଟି କାତିଦେନି କଞ୍ଚା ଲଙ୍କା କାତି ଦେଲି
ସେଇ ଆଇଟମ ଟା ଯେତେବେଳେ କରିବ ଟିକେ ଦବ ନା ଟେଷ୍ଟ କରିବା।
ହଁ, ତରିଥିନି ଏ ଦହି ଚିକେନ ଦେଇଥିନି ଖାଇଥିଲୁ ନା?
ହଁ, ହଁ ଭଲ ଲାଗିଥିଲା।
ଗରମ ଗରମ ଖାଇ
ହୁଁ।
ଗରମ ଗରମ ଖାଇବୁ ଭଲ ଲାଗିବ ଥ
ସବୁ ଜିନିଷ କଣ କହିଲ କରିବ ଖଇବ ତାକୁ ର
ହୁଁ, ରଖିନେ ଭଲ ଲାଗିବନି। ଏଇଟା ମୁଁ କାଲି କରିଥିନି ତୋ ନାନ କହିଲେ ହୋଟେଲ ବନେଇକ ଥିଲ କି ତମେ?
ହଁ କି ଯା ହଉ, ସାନ ତମର ଭଲ ରୋଷେଇ ର ମୁଁ ହଉ ମୁଁ ଟିକେ ରଖୁଛି। ହୁଁ ହୁଁ।